ହଁ କହ।
କଣ କରୁଚ?
ଏ ବସିଛି ଆଉ।
ଆଉ କଣ ଖାଇଥିଲ?
ଖାଇଥିଲି ଭାତ ଖାଇଥିଲି, ଡାଲମା କରିଥିଲି ସାଦା ଡ଼ାଲମା
ହଁ
ଆଉ ସଜନା ଶାଗ ଭାଜିଥିଲି। ଆଳୁ ଝୁଲଣ, ପୋଟଳ ତାକୁ ମିଶେଇକି ଭାଜିଥିଲି ଆଉ।
ଆଉ ଘରେ ସବୁ
ଘରେ ସବୁ ଅଛନ୍ତି ଆଉ ଆଉ ସ୍ଵାମୀ ଦୋକାନ ଯାଇଛନ୍ତି ପୁଅ ଟିଉସନ ଯାଇଛି ମୁଁ ଏକୁଟିଏ ଘରେ ଅଛି।
ଆ ହୋ। ଆପଣଙ୍କର କଣ ଜଏଣ୍ଟ ଫାମିଲି ନା ସିଙ୍ଗଲ?
ନା ଆମର ଯୋଉ ଇଏ ଏକୁଟିଆ ପରିବାର। ବଡ ପରିବାର ଯେ କିନ୍ତୁ ଗାଁ ରେ ଅଛନ୍ତି ଶାଶୁ ଶ୍ୱଶୁର ଆଉ କଟକ ରସ ଖଛି ଯା ଦେଢଶୁର ଆମେ ଆଉ ଛୁଆଟେ ତିନି ଜଣ ଆ ଭୁବନେଶ୍ୱରରେ ଆଉ।
ସେପାରେ ଠ ଅଛନ୍ତି ସମସ୍ତେ ଆଉ।
ହଁ। ଅଲଗା ଅଲଗା ହେଇକି ଅଛ ଏ ପର୍ବପଣିରେ ଏକାଠି ହଉଛୁ ଆଉ ମାଣବସା କି ଦୀପାବଳି କି ଆଉ ଅଲଗା ପର୍ବ ବାହାଘର ହେଲା କାହାର
ଓହୋ ଆଉ ଆପଣଙ୍କ ସ୍ଵାମୀ କଣ ଜବ କରନ୍ତି ନା ବିଜନେସ୍?
ନାଇଁ ଆମର ଦୋକାନ ମୋବାଇଲ ଦୋକାନ।
ହଁ ଭଲ ଇନକମ କରିୁଛନ୍ତି ତାହେଲେ ଆଉ।
ହଁ ସେମିତି ହଉଛି ଯାହା ଆଉ ଚଳୁଛୁ ଆଉ ବାହହାର ଜାଗାରେ ତ ସବୁ ଘର ଭଡା ସବୁ କିଣା ପୁଅ ପାଠ ପଢୁଛି ଘର ଭଡା ଖର୍ଚ ଖାଇବା ଖର୍ଚ। ଚଳୁଛୁ ଆଉ।
ଆଉ କଣ କୁହନ୍ତୁ।
ନା ବସିଛି ତ ଆଉ କଣ କହିବି ଆଉ କଣ ଖାଇଛ କଣ।
ଆମର ଭାତ ଡାଲି ଭଜା ହେଇଥିଲା ଆଉ।
ହଁ। ଆଉ କଣ ପିଠା ପଣା କଣ ଖାଇ କରୁଛ ନା ଖାଇଛ ନା କଣ।
ସେଟାପଣା ଆମର ଆଜି ହେଇଥିଲା ମଣ୍ଡା ପିଠା। ଆପଣ ମଣ୍ଡପିଠା ଖାଇଛନ୍ତି କେତେବେଳେ।
ନା ମୁଁ ତ ଖାଇନି କେତେବେଳେ। ଖାଇବା ଆଉ ଆପଣ କରିକି ଦେବେ କୋଉଦୁନ ଆଉ।
ଆଉ ଆଉ ଆପଣ କୋଉଠି ରୁହନ୍ତି ଭୁବ୍ନେଶ୍ଵର ରେ ନା।
ହଁ ଭୁବନେଶ୍ୱର ରୁହେ।
ଆଉ ନୟଗଡ ଆଡ କେବେ ଆସନ୍ତୁ।
ହଉ ଯିବା ଆଉ ବୁଲିକି ଆସିବା କେତେବେଳେ ନାୟାଗଡରେ।
ହଉ।
ଆଉ ପୁରୀରେ କେତେବେଳେ ଯାଇଛନ୍ତି।
ପୁରୀ ତ ଏବେ ଯାଇନି ଛୋଟବେଳେ ଯାଇଥିଲେ ଆଉ। ଆପଣ ଯାଇଛନ୍ତି।
ହଁ ମୁଁ ଯାଇଛି କେତେ ଥର ଚାରି ପାଞ୍ଚ ଥର ଯାଇଛି ପୁରୀ ଆଉ ବାକି ଜଗାର ଡୋରି ଲାଗିଲେ ଯିବ। ଯିବା କୋଉଦୁନ ଆଉ ବୁଲିକି ଆସିବା।
ରଥଯାତ୍ରା ଯାଉଛନ୍ତି।
ନା ନା। ଉ ରଥଯାତ୍ରା କଉ ଯାଏନି ମୋ ଛୋଟ ପୁଟେ ତ ତାକୁ ନେଇକି ଯାଇହବନି ଏ ଯୋଉ ଗହଳି ହଉଛି ପ୍ରବଳ।
ହୁଁ ଆଉ ଆପଣଙ୍କ ଆଡେ କେମିତି କଣ। ପାଗ ରହୁଉଛି ବର୍ଷା ଖରା।
ହଁ ଦିନ ତ ମେଘୁଆ କରିଥିଲା ସକାଳେ ଖରା ହେଇଥିଲା। ଦଶ୍ଟା ଏଗାରଟା ପର୍ଯ୍ୟନ୍ତ ତାପରେ ବର୍ଷା ହେଇଥିଲା। ବର୍ଷା ତ ହେଇନି ମେଘୁଆ କରିଥିଲା ମେଘୁଆ କରିକି ଅଛୁ ଥଣ୍ଡା ଲାଗୁଛି ଟିକେ ପାଗଟା ଆଉ। ଆଉ ତମ ଆଡେ।
ଏ ଆମ ଆଡେ ବି ଟିକେ ବର୍ଷ ହେଇଥିଲା ଆଉ।
ବର୍ଷା ହେଇଥିଲା।
ହଁ।
ନା ଆମ ଆଡେ ବର୍ଷା ହେଇନି।
ମୁଁ କଣ ଶୁଣୁଥିଲି କାଲି ବର୍ଷା ହେଇଥିଲା ଭୁବନେଶ୍ଵର ରେ।
ହଁ କାଲି ହେଇଥିଲା କିନ୍ତୁ ଆଜି ହେଇନି।
ଆଉ ରାତିରେ କଣ ଡିନର୍ କରିବେ।
ରାତିରେ ଆମର ହବ ଆଜି ପରଟାକୁ ସିମେଇ ହବ ମୋ ପୁଅ କୁ ଟିକେ ଥଣ୍ଡା ହେଇଯାଇଛି ତ। ସେ ଆଜି ଭାତ ଖାଇବନି କାଲି ଗୋଟେ ଭୋ ଭଜିଥିଲା ଆମେ ଯାଇଥିଲୁ ଭୋଜି ଖାଇ ଆଁ।
ସବୁଦିନ କଣ ରୁଟି ଖାଉଛନ୍ତି ରା
ନା ନା ନା ଭାତ ଖାଉଚୁ। ଓଡିଆ ଖାଦ୍ୟ ଆମର ଭାତ ଆମେ ଭାତ ହିଁ ଖାଉଛୁ। ରୁଟି ହରିକା ଖାଉନୁ।
ଆଉ ଓଡିଶା ବାହାର କୁହାଯାଇଛନ୍ତି ବୁଲିବାକୁ ନା ଓଡିଶା ଭି
ନା ନା ଓଡିସା ବାହାରକୁ। କେତେବେଳେ ଯାଇନି ଓଡିଶା ଭିତରେ ଯୋଉ ଯଇଛି ବୈଷ୍ଣବୀ ଦେବୀ ନୟାଗଡ ରେ ଅଛନ୍ତି ଯୋଉ। ବୈଷ୍ଣ ଦେବୀ ମାଙ୍କ ମନ୍ଦିର ଯାଇଥିଲି ଆଉ ଦ ଦକ୍ଷିଣ କାଳୀ ମାଙ୍କ ମନ୍ଦର ଯାଇଥିଲି ନୟାଗଡ଼ରେ। ଆଉ କଣ୍ଟିଲୋ ନୀଳମାଧବ ଯାଇଚି। ଆଉ ଆଉ ଏପଟେ ଭୁବନେଶ୍ଵରରେ ଲିଙ୍ଗରାଜ ମନ୍ଦିର ପୁରୀ ଇଇ ଆ ଧଉଳି ଆଉ କୋଣାର୍କ ପାଖାପାଖି ସେ ସି ବିଚ୍ ହେରିକା ସବୁ ବୁଲାବୁଲି କରିକି ଆସିଛି ଆଉ।
ହଉ ଆଉ ଆଉ କଣ କୁହନ୍ତୁ?
ଆ ରାତିରେ କଣ ରୋଷେଇ ତମର ହବ କଣ?
ରାତିରେ ଆମର ଭାତ ଖାଇ ଦଉଛୁ ଆଉ।
ଭାତ ଖାଇ ଦଉଛ। ଆଉ ରୁଟି ହେକା ଖାଉନ କି?
ନା ନା ଗ୍ୟା ଗ୍ୟାସ ଟିକେ ରେଟ ହେଇଯାଇଛି ସେଥିପାଇଁ ଭାତ ଖାଉଛୁ।
ହଉ, ଚୁଲିରେ ରୋଷେଇ କରି ଖାଉନ?
ଚୁଲି, ଆମେ ଭଡା ଘରେ ରହୁଛୁ ପା ଚୁଲି କେମିତିରେ
ଅଁ ହଁ ହଉ ଆଉ। ଆଉ କଣ କରୁଛ କଣ? କଣ ପାଠ ପଢୁଛ? ନା କଣ କରୁଛ?
ହଁ ପାଠ ଚାଲିଛି ପ୍ଲସ୍ ଥ୍ରୀ।
ହଁ ଆଉ ଅଲଗା କିଛି କରୁନ?
ନା ନା ପ୍ଲସ ଥ୍ରୀ ସରି ଗଲେ କଣ ଗୋଟେ କରିବୁ ଆଉ।
ଆଉ ଘରେ କଣ ରୋଷେଇ ଫୋଷେଇ କରୁଛ?
ଘରେ, ହଁ ମା ବୋଉକୁ ଟିକେ ସାହାଯ୍ୟ କରୁଛୁ।
ଆଉ କଣ ରୋଷେଇ ଜାଣିଛ କଣ?
ରୋଷେଇ, ଭାତ ଭାତ ତ ସମସ୍ତେ ଜାଣିଛନ୍ତି। ଡାଲି, ଭଜା। ଆଉ ନନ୍ ଭେଜ ଭେଜ୍ ରେ ବି ଆଇଟମ ବହୁତ ସାରା।
ହୁଁ ଆଇଁଷ ରେ କଣ ଆଇଟମ୍ କରୁଛ?
ଆଇଁଷ ରେ ଆମିଷରେ ଚିକେନ୍, ମାଛ, ଅଣ୍ଡା। ଚିଙ୍ଗୁଡି, କଙ୍କଡ଼ା ସବୁ ଆସିଛି।
ହୁଁ ଅଣ୍ଡା ଝୋଳଟା କେମିତି ହୁଏ କହିଲ?
ଅଣ୍ଡା ଝୋଳ ଯେମିତି ସମସ୍ତେ କରନ୍ତି, ସେମିତି ନର୍ମାଲ୍।
ତଥାପି କେମିତି କର ଟିକେ ବୁଝେଇଲ?
ଅଣ୍ଡାକୁ ସିଝେଇ ଦେବେ ଦେନ୍ ଅଣ୍ଡା ଟିକେ ଲୁଣ ପକେଇକି ସିଜେଇବେ ଜଲଦି ହେଇଯିବ। ତାପରେ ଅଣ୍ଡାର ଖୋଳ ଛଡେଇକି ଅଁ ତେଲରେ ପୁଁ ଭାଜିବେ ଅଣ୍ଡା ଗୁଡାକ ଟିକେ ରେଡ ହେଲା ପର୍ଯ୍ୟନ୍ ତଃ ତାପରେ ସେଇଟାକୁ ଖାଲି କରିଦେବେ ଗୋଟେ ପ୍ଲେଟ୍ କୁ। ଯେତିକି ଅଣ୍ଡା ଆପଣ ନେଇଥିବେ, ସେଇ ଅନୁସାରେ ମ ମସଲା ପେଷ୍ଟ କରିବେ।
ହଁ କଣ କଣ ମସଲା କର?
ଅ ମସଲା ଅଦା, ରସୁଣ ଆଉ ଜିରା, ଧନିଆ ପତ୍ର ଆଉ ଡାଲ୍ ଚିନି ଗୁଜୁରାତି ସେତିକି
ସବୁ ମିଶେଇ ବାଟି ଦେଉଛନ୍ତି।
ହଁ ଆଉ ଟିକେ ମସଲା ବି ଯଦି ରେବ୍ ପାଉଡ୍ରେଟ୍ ଚିଲି ପାଉଡର ପକେଇଲେ ଆହୁରି ଭଲ। କଲର୍ ଆସିବା ପାଇଁ।
ଆଉ କେମିତି ମସଲା କସୁଛନ୍ତି?
ତେଲରେ ପିଆଜ ଫାଷ୍ଟ ଟିକେ ନାଲି ହେବା ପର୍ଯ୍ୟନ୍ତ ଭାଜିବେ। ଦେ ନେ ମସଲା ପେଷ୍ଟ ପକେଇ ଦେବେ। ବାସ ମସଲା ପେଷ୍ଟରେ ଟିକେ ପାଣି ପକେଇଦେବେ। ସେଥିରେ ସେଟା ଭଲରେ କସ୍ ସାରଲା ପରେ ଅଳ୍ପଟିକେ ଉଷୁମ ପାଣି ଦେଇକି ସେଥିରେ ଅଣ୍ଡା ଅଣ୍ଡା ପକେଇବି।
ଛା ହୋଉ ହୋଉ। ଆଉ ଭାତଟା କେମିତି ରୋଷେଇ କରନ୍ତି?
ଭାତ କଣ ଏଇଟା ସବୁ ସେଇ ବାର୍ଟା।
ତଥାପି କେମିତି କଣ ଆପଣଙ୍କ ଆଡେ ଭାତ କେମିତି ରୋଷେଇ କରନ୍ତି ଆମ ଆଡେ ଅଲଗା ତମ ଆଡ଼େ ଅଲଗା।
ଦେଖି ଆପଣଙ୍କ ଆଡେ କେମିତି କରନ୍ତି ଟିକେ କହିଲେ?
ଆମ ଆଡେ ଭାତ ପ୍ରଥମେ ପାଣି ଗରମ ହୁଏ। ହାଣ୍ଡି ଡେକ୍ଚି ବା ଗିମ୍ୱା ଦିସ୍ ଫିସ କୋଉଥିରେ ଯେଉଥିରେ ରାନ୍ଧିବେ ପାଣି ପ୍ରଥମେ ଗରମ କରିବା। ଯେତିକି ଚାଉଳ ପକେଇବା ତାଠୁ ତିନି ଡବଲ୍ ପାଣି ଦେବା।
ଅହୋ।
ର ଚାଉଳରେ ଆଉ କିଣା ଚାଉଳରେ ଅଳ୍ପ ପାଣି ଦେଇକି ସାଙ୍ଗେ ସାଙ୍ଗେ ଯୋଉ ଭାତଉରା ପାଞ୍ଚ ମିନିଟ ରେ କି ଦଶ ମିନିଟ ରେ ହେଇଯିବ ସେଥିରେ ଅଳ୍ପ ଆଉ ଗାଁ ଚାଉଳ ବିଲ ଚାଉଳରେ ଟିକେ ଅଧିକ ପାଣି ଦବା ତମ ଟିକେ ଅଧିକ ସମୟ ବସିବ ତ ଭାତଟା। ସେଥିପାଇଁ ତ ଅଧିକ ପାଣି ଦବ। ତାପରେ ତା ଫୁଟି ଗଲେ ଟିକେ ସିମ କରିକି ଘୋଡେଇ ଦେଇଥିବ।
ଆଛା ସେଇ ସେମ ପ୍ପ୍ରୋସେସ ତ ସବୁଆଡେ ଆଉ।
ଭାତ ଗାଳିବ ଆଉ।
ହଁ।
ଆଉ ପିଠା ଉପରେ କଣ ଜାଣିଚ?
ପିଠା ଉପରେ ଚକୁଳି, ଇଟଲିି
ଆଉ ଚକୁଳି ପିଠା ଆଉ କାକରା ପିଠା କେମିତି କରାହୁଏ କହିଲ?
କାକରା ପିଠା ସୁଜିକୁ ପାଣି ପାଣି ଭଲସେ ଫୁଟେଇ ଦେବେ ଘିଅ ଜିରା ଫୁଟେଇକି ଘିଅ ଜୀରା ପକେଇକି। ତାପରେ ପାଣି ଏଥିରେ ଦେବେ ସେଟ ଉଷୁମାଇ ସାରିଲା ପରେ ସୁଜି ଢାଳିବେ ଯେତିକି କି ନେଇଥିବେ ସୁଜି ସେଇ ଅନୁସାରେ ପାଣି ଦେଇକି ତାକୁ ଯନ୍ତ ତାକୁ ଯନ୍ତନୀ ଭ ସେୟା କରିବେ ଟିକେ ଉଶ୍ ଥଣ୍ଡା ହବା ପାଇଁ ଛାଡିଦେବେ। ସେଟାକୁ ଭଲ ଭାବେ ଚକଟିବେ ତାପରେ ସେଥିରୁ ଅଳ୍ପ କିଛି ଆଣିବା ହାତରେ ଯନ୍ତନୀରୁୁ ଯେମିତି କାକେରା ପିଠା ଜେଡିକି ଯେତିକି ସାଇଜର ହୁଏ ସେଇ ସାଇଜ ହବା ପାଇଁ ସେଥିରେ ନଡିଆ କୋରା ଚାହିଁବେ ଯଦି ଛେନା ପକେଇ ପାରିବେ ଟିକେ ଗୋଲମରିଚ ଗୁଣ୍ଡ। ଭାଜିକି ରେଡ ରେଡ ଦେଖାଯିବ ଯେମିତି ସେମିତି ଭାଜିକି ତାଭିତରେ ଦେଇକି ହଁ।
ଓ ଆପଙ୍କର ତାହାଲେ କାକରା ପିଠା ଟା ଟିକେ କ୍ଷିରି ପରିକ୍ଷା ହୁଅନ୍ତି ଆଉ।
ହଁ।
କୁଆଡେ କଣ ଥିବ ଆଉ।
ଟିକେ ରୋହୁଚି ଆପଣଙ୍କୁ ପରେ କଥା ହେବି।
ଆ ହୋଉ ହୋଉ ଠିକ୍ ଅଛି।